କଣ?
ହଁ।
ହ୍ୟାଲୋ।
ସାଉଣ୍ଡ ବହୁତ ସ୍ଲୋ ଶୁଣାଯାଉଛି।
ହଁ ଏଇଟା ଟିକେ ବୋଧେ ନେଟୱାର୍କ ଇସୁ ରହୁଛି ନହେଲେ ସେଇ ଏଇ ଜିନିଷଟା ଟିକେ ମାନେ ଏତେ ଡେଭଲପ ହେଇନି ସେଇତିଯୋଗୁ ଲାଗୁଛି କି ସାଉଣ୍ଡ ବହୁତ
ହଁ ଟିକେ ଶବ୍ଦ ଟିକେ କମ୍ ଶୁଣାଯାଉଛି ଆଉ।
ହଁ ମୁଁ ଏଇଠି ଆପଣଙ୍କ ସହିତ ଯେତେବେଳେ କଥା ହଉଛି ବହୁତ ମତେ ବହୁତ କମ ସାଉଣ୍ଡ ଶୁଭୁଛି। ବୋଧେ କୌଣସି ମାନେ ବୈଜ୍ଞାନିକ ମାନେ
ବୈଜ୍ଞାନିକ ତ୍ରୁଟିପୂର୍ଣ୍ଣ କାରଣ ଥିବ।
ହଁ। ମୁଁ ଆଉ ଯାହା ସହିତ କଥା ହଉଛି ମୋତେ ଠିକ ଠାକ ଶୁଭୁଛି ମୋତେ ଲାଗୁଛି। ହେଲେ ଏଇ ସମୟରେ ବୋଧେ ସନ୍ଧ୍ୟା ସମୟଟା ଅଧିକ ବିଜି ରହୁଥିବ ତ ସେଇ ଯୋଗୁଁ କି କଣ ହେଇଥିବ ମୁଁ ଆଉ ଜାଣିନି।
ହଁ ମୁଁ ତାମାନେ ବାକି ଯୋଉ ଗୁଡାକୁ କ କଲ କଲି ସେଗୁଡ଼ା ଠିକ ଠାକ୍ ସବୁ ଶୁଣାଗଲା କିନ୍ତୁ ଏଇ କଲ ଟା ହିଁ ଟିକେ ପ୍ରୋବ୍ଲେମ୍ ହଉଛି ଆଉ।
ହଁ ମତେ ବି ସେଇଟା ଅନୁଭବ ଲାଗୁଛି କି ମୁଁ କଲ ଟା ବହୁତ ଧୀରେ ଧୀରେ ସାଉଣ୍ଡ ଶୁଭୁଛି ବୋଲି।
ହଁ ହଁ।
ହଁ ମାନେ ମୁଁ ବି ବାକି ଜାଗା ଯାହା ସହିତ କଥା କହୁଥିଲି ସେଇଠି ଅଧିକ ସାଉଣ୍ଡ ଶୁଭୁ ଥିଲା ଭଲରେ କଥା ଶୁଭୁ ଥିଲା କିନ୍ତୁ ତମ ସହିତ କଥା ହେଲା ବେଳକୁ ମତେ ଲାଗୁଛି କୋଉଠି ନା କୋଉଠି ଧୀରେ ଧୀରେ ସାଉଣ୍ଡ ହଉଛି ହଉ ଠିକ ଅଛି ହେଇଯିବ ସବୁ ଧୀରେ ଧୀରେ।
ହଁ ହଁ ଆଚ୍ଛା ଏଥିରେ ଏଥିରେ ସର୍ବାଧିକ ଆ ତିରିଶଟା ଯାଇଁ ହିଁ କରିହେବ ନା?
ନା ନା ନା ସେମିତି କିଛି ନାହିଁ ତମ ଗୋ ମାନେ ଗୋଟେ ଗୋଟେ ପରେ ଗୋଟେ ଇଏ କରିପାରିବ ତମେ ଯେତେ କଥା ହେବ ତ ସେତେ ପଇସା ମିଳିବ। ସେମିତି କୌଣସି ସର୍ବାଧିକ ନାହିଁ ତମେ ସେଇଟା ସରିଲା ପରେ ଗୋଟେ ଆଉ ଗୋଟେ ଇଏକୁ ଯିବୁ ସେଇଟା ହଉଛି ଲେଖିବା ପାଇଁ ଆଉ ସେଇ ଲେଖିବାଟା ତୁମ ପାଇଁ ବହୁତ ସହ ଶୀଘ୍ର ଅଧିକ ପଇସା ମାନେ ତମେ ମାନେ ଆୟ କରିପାରିବ ତ ସେଇଟା ସୁବିଧା ତ ସେଇଟାକୁ ଯିବା କୁ ହେଲେ ଏଇଟାକୁ ଆଗେ ସା ମାନେ ଏଇଟା ନହଲେ ବି ସେ ଯେପର୍ଯ୍ୟନ୍ତ ସେ ଚା ଏଇଟା ଆସିନି ସେପର୍ଯ୍ୟନ୍ତ ତମେ ଏଇଠାରେ କରୁଥାଉ
ପରେ ସ୍ତର
ହଁ ତ ସେଇଟାକୁ ତୁମକୁ ଗୋଟେ ଦୁଇ ଦିନ ଭିତରେ ସେଇ ମାନେ ଇଏଟା ସେଇ କାମଟା ପଳେଇ ଆସିବ ଯେପର୍ଯ୍ୟନ୍ତ ଆସିନି ସେ ପର୍ଯ୍ୟନ୍ତ ଇଏ କରିବାକୁ ପଡ଼ିବ। ତ ସେଇଟା ଆସିବା ପାଇଁ ଆପଣଙ୍କୁ ଅପେକ୍ଷା କରିବାକୁ ପଡ଼େ ଆଉ ସେଇ ଆସିବାକୁ ନା ଆପଣଙ୍କୁ ନିଜକୁ ନିଜେ ପ୍ରସ୍ତୁତି କରିବାକୁ ପଡ଼ିବ କି
ଆଚ୍ଛା।
କଣ କେମିତି ହଉଛି କଣ କେମିତି କାମ କରୁଛି ନିଜକୁ ଆଗେ ଜାଣିବାକୁ ପଡିବ। ତ ଆପଣ ଯଦି ଜାଣିପାରିବେ ସେତେବେଳେ ଆପଣ ସହଜ ହବ। ଆଉ ଯଦି କିଛି ଜାଣିପାରିବେନି ସେଇଟା କଣ ଗୋଟେ ମାନେ ପରୀକ୍ଷା ଟାଇପ୍ ର ଆପଣଙ୍କ ଆଗେ ଦବା ପଡ଼ିବ ଯେଉଁଟାକି ତମକୁ ଦୁଇଥର ସୁଯୋଗ ମିଳିବ ଯଦି ଆପଣ ଦୁଇ ଥରରେ ଆପଣ ଯଦି ପାସ୍ ମାନେ ଆପଣ ଉତ୍ତୀର୍ଣ୍ଣ ନ ହେଇପାରିଲେ ତେବେ ଆପଣଙ୍କୁ ସେ କାଟିଦବ ତ ସେଇ ଯୋଗୁଁ ମୁଁ କହୁଥିଲି କି ଆପଣ ପ୍ରଥମେ ଥରେ ନିଜକୁ ପ୍ରସ୍ତୁତି କରିଦିଅନ୍ତୁ ଆଉ ହେଇଗଲା ତାପରେ ତାପରେ ଆପଣ ଆରାମସେ ମାନେ ଅତି ସହଜରେ ପରବର୍ତ୍ତୀ ମାନେ ସ୍ତରକୁ ଆପଣ ମାନେ ପାଇଯିବେ ତ ଆପଣଙ୍କୁ କିଛି ଅସୁବିଧା ହବନି ଆଉ ବୋହୁତ୍ ସହଜରେ ଭଲ ଆୟ ଆପଣ କରିପାରିବେ।
ତ ସେମିତି କିଛି ଡରିବାର କିଛି ନାହିଁ କି ଏମିତି ହବନି ସେମିତି ନୁହେଁ କିନ୍ତୁ ହଁ ଯଦି ସେଇ ସମୟ ଆସିଲା ମତେ ଜଣେଇଦେବେ ମୁଁ ଆପଣଙ୍କୁ ସାହାଯ୍ୟ କରିଦେବି ତ ଆପଣ ବୋହୁତ୍ ସହଜରେ ହେଇଯିବ। କିନ୍ତୁ ମୁଁ ଯାହା ଚାହୁଁଛି କି ଯଦି ଜିନିଷଟା ଆପଣ ନ ଜାଣିପାରିବେ ତ ପରେ ତ ଆପଣ ସେ କାମଟା କରିବି ଆପଣ ହଇରାଣ ହେବେ ଆଉ ଆପଣଙ୍କୁ ଠିକ୍ ସେ ମିଳିବନି ବେଶୀ ଜିନିଷ କି ଯେତିକି ଟଙ୍କା ଆପଣ ଚାହୁଁ ନା ଆୟ କରିବା ପାଇଁ ସେତିି ଟଙ୍କା ମିଳିବନି ଆପଣ ଭାବିବେ ଏଇଟା କଣ ପାଇଁ କଟିଗଲା ସେଟା କଣ ପାଇଁ କଟିଗଲା। ତ ସେଇ ଯୋଗୁଁ ମୁଁ କହୁଛି କି ଜାଣିଦିଅ ମାନେ ନିୟମ କଣ ଦୁନିଆ କେମିତି ମାନେ ଆକ୍ଚୁଆଲି ସେଇ ଏଇ ଜିନିଷଟା କାମ କେମିତି କରେ। ସେଇଟା ମୁଁ କହୁଛି ଆଉ
ଏଥିରେ ଯୋଉ ସର୍ବନିମ୍ନ ପାଞ୍ଚ ଆଉ ସର୍ବାଧିକ ତିରିଶ ଯୋଉ ଅଛି ମାନେ ନିଜ ଉପରେ ରହିଲା କଥା ଯିଏ ଯେତେ କରିପାରିଲା ଆଉ।
ହୁଁ ମାନେ ସର୍ବନିମ୍ନ ପାଞ୍ଚ ମାନେ ତୁମେ ଯଦି ପାଞ୍ଚ ଥର ଜଣଙ୍କ ସହ କଥା ହେଇପାରିବ ତାପରେ ତମେ ଯାହାକୁ ତମେମାନେ ସମ୍ମିଟ କରିପାରିବ ଜିନିଷ ଟା ତମେ ଦାଖଲ କରିବ ଦାଖଲ କଲା ପରେ ସେ ଚବିଶ ଘଣ୍ଟା ରୁ ଅଠଚଳିଶ ଘଣ୍ଟା ନିୟନ୍ତତି ଭେରିଫାଏ କରିବେ ମାନେ ମାନେ ଆପଣଙ୍କୁ ମାନେ ଦେଖିବା ପାଇଁ କୌଣସି ତ୍ରୁଟି ଅଛି କି ନାହିଁ ଆପଣଙ୍କ କଥୋପକଥନ କେଉଁ କୋଉ ମାନର ଯଦି ଉଚ୍ଚ ମାନର ହେଇଛି ଆପଣଙ୍କୁ ଅଧିକ ପଇସା ମିଳିବ ଯଦି ନିମ୍ନମାନରେ ହେଇଛି କମ ପଇସା ମିଳିବ ତ ତାର ବୋହୁତ୍ କିଛି ନିୟମ ବି ଅଛି ମୁଁ ଆପଣଙ୍କୁ ଧିରେ ଧିରେ କହିଦେବି, କିନ୍ତୁ ମାନେ ସେଇ ଯୋଗୁଁ ମାନେ ଅଠଚାଳିଶ ଘଣ୍ଟା ନିହାତି ଆଉ ଅଠଚାଳିଶ ଘଣ୍ଟା ଭିତରେ ଆପଣଙ୍କୁ ପଇସାଟା ମାନେ ମିଳିଯିବ। ଆପଣଙ୍କ ପ୍ରାପ୍ୟ ଆପଣଙ୍କୁ ମିଳିଯିବ। ଆଉ ତାପରେ ସେମିତି ନାହିଁକି ତିରିଶି। ଆପଣ ବହୁତ କିଛି କାମ ଆସିବ। କିନ୍ତୁ ସେ ଧୀରେ ଧରେ ଧୀରେ ଧୀରେ ଗୋଟେ ପରେ ଗୋଟେ ପ୍ରୋଜେକ୍ଟ ମାନେ ଦିଅନ୍ତି କାମ ତ ମୁଁ ଚାହୁଁଛି କି ଆ ଆପଣ ଯେତେ ଶୀଘ୍ର ଏଇଟା ସାରିବେ ତ ପରବର୍ତ୍ତୀ କାମଟା ଆହୁରି ସହ ସହଜ ଅଧିକ ଆପଣ ଆୟ କରିପାରିବେ ତ ସେହି ଯୋଗୁଁ ମୁଁ ଚାହୁଁଛି କି ଆପଣ ଶୀଘ୍ର ସାରି ଦେବା ପାଇଁ।
ହଁ ହଁ।
ଆଉ ସେମିତି ନୁହେଁ କି ଆପଣ ସମସ୍ତେ ଏତିକି କରିପାରିବେ ଏଇଟା ନୁହେଁ ମାନେ ଲୋକ ଅଛ ଦୁଇରୁ ତିନି ବର୍ଷ ହେଲାଣି ଏ ଇ କାମ କରୁଛନ୍ତି
ଓ ହୋ।
ତାଙ୍କର ତିରିଶ କଣ ତାଙ୍କର ତିନିଶହ ନୁହେଁ କି ତିନି ହଜାର କି କେତେ ଜୀବଣି ମାନେ କଥା ହେବେ ମାନେ ଭଗବାନ ଜାଣିଛନ୍ତି ଆଉ ମୁଁ ଜାଣିବାରେ ବହୁତ ଲୋ ଦିନକୁ ଦୁଇ ତିନି ହଜାର ବି କମେଇ ଦଉଛନ୍ତି ମୋର ଗୋଟେ ସାଙ୍ଗ ଅଛି ସେ କହୁଛି ସେଯଦି ମାନେ ଏକ ହଜାରରୁ ଅଧିକ ନହେଲେ ସେ କାମ ରଖୁନି ଶୋଉନି। ତ ସେ ତାର ଲାଗିଛି ତାର କରିବା ପାଇଁ।
ଓ ହୋ।
ଏଇ ଭଳିଆ ଚାଲିଛି ଆଉ।
ଗୋଟେ ୟୁଟ୍ୟୁବ୍ ଭିଡ଼ିଓ ଦେଖୁଥିଲି ତିନି ବର୍ଷ ଆଗର ଡାଟା ତଥ୍ୟ ଅଛି ଏ ଯେଉଁ ଇଣ୍ଟରନେଟ୍ରେ ତାମାନେ ଇଏ ବହୁତ ପୁରୁଣା ହଁ ଏଇଟା ଚାଲିଛି ବହୁତ ଆଗରୁ ଆଉ।
ହଁ ମୁଁ ସେଇଟା ତ ଆପଣଙ୍କୁ କହିଥିଲି କି ବହୁତ ଦିନ ହେଲାଣି ଚାଲିଛି ବହୁତ କମ କରୁଛନ୍ତି, ମୁଁ କଣ ଥିଲା କି ମୁଁ ଜାଣିଛି ଏ କାମ ସବୁ କରୁଛନ୍ତି ଆମ ଗାଁରେ ବହୁତ ଲୋକ ଏ କାମ କରୁଥିଲେ କିନ୍ତୁ ମୁଁ ଭାବିଲି ମୋ ପାଖରେ ଏତେ ସମୟ ନଥିଲା, ମୁଁ କହିଲି କଣ ଏଇଟା ପାଇଁ ହେଲେ ମତେ ବର୍ତ୍ତମାନ ଏବେ ସମୟ
ଆଚ୍ଛା ବୁଝିଲାରୁ ଟିକେ ଟିକେ ଆସୁଛି ଆଉ।
ଆ ଦେଖିଲେ କି ମୋ ପାଖରେ ସମୟ ଅଛି, ଆଉ ଦେଖିଲି କି ମୋର ବହୁତ ବନ୍ଧୁ ମାନ ଅଛନ୍ତି ଯୋଉମାନେ ଏଇଟା କରିପାରିବେ। ତ କେଉଁଠି ନା କେଉଁଠି ଲାଗିଲା କି ହଁ ତାଙ୍କୁ ମୁଁ ଜଣେଇଦେବି ଆଉ ଜଣେଇଲେ ମୁଁ ବି ମାନେ କିଛି ଆୟ କରୁଛ ସେମାନେ ବି ଆୟ କରିପାରିବେ, କିଛି ବି ସ୍ ଅଳ୍ପ ପରିମାଣ ହେଉ ପଛେ କିନ୍ତୁ କିଛି ଏ ମାନେ ଅଧିକ କିଛି ଆୟ କରିପାରିବେ ଆଉ ସବୁଠୁ ବଡ କଥା କି ନିଜକୁ ସିଏ ମାନେ ସେଇ ହିସାବରେ ଦୁନିଆ ହିସାବରେ ନିଜକୁ ମାନେ ଟ୍ରେଣ୍ଡ କରିପାରିବେ। କି ମାନେ କଣ କେମିତି ହେଉଛି ଜାଣିବେ ନିଜକୁ ଏତିକି ମାନେ ହ ମାନେ ଦକ୍ଷତା ବଢିବ ସହିତ ଆପଣ କିଛି ଇନକମ କରିପାରିବେ, ମାନେ ପଇସା କିଛି ଆୟ କରିପାରିବେ। ହ ତ ସେଇ ହିସାବରେ ମୁଁ ତମକୁ ଜଣେଇଥିଲି କି ତମକୁ ନୁହେଁ ଏମିତି ବହୁତ ମାନେ ଦୁଇ ଚାରି ପାଞ୍ଚ ଛ ଛଅ ଜଣ ସାଙ୍ଗ ଅଛନ୍ତି ସମସ୍ତଙ୍କୁ ମୁଁ ଜଣାଇଛି କିଛି ଲୋକ ଭରସା କଲେନି। ସମସ୍ତେ କହିଲେ ନାଇଁ ଏମିତି ସେମିତି ଆଉ କିଛି ଲୋକ ଭରସା କଲେ ଆଉ ବହୁତ ଲୋକ ଯୋଉମାନେ କରିଚନ୍ତି ସେମାନଙ୍କର ମାନେ ବି ଭଲ ଇଏ ଚାଲିଛି, ତ ମୁଁ ମୁ କହିଲି ଯାହାର ଯେମିତି ଇଚ୍ଛା ଯିଏ ଭରସା କରିବା କଥା ତାଙ୍କର ଭଲ ଯିଏ ନକରିବ ତାଙ୍କ ଇଏ ମୁଁ ଆଉ କାହାକୁ ବେଶୀ କିଛି କହେନି।
ହଁ ହଁ।
ଏମିତି ଆଉ, ଆଉ ଆପଣଙ୍କ ଦିନ କଣ କେମିତି ଗଲା କୁହନ୍ତୁ?
ଦିନ ଆଜି ବସି ବସିକା ବିରକ୍ତିଆହେଇଗଲି ଏତେ ତାମାନେ ଖାଲି ମାନେ ଲାଗୁଛି ଯେମିତି ଯାଇକି ଜଗିବା କଥା। ସିକ୍ୟୁରିଟି ଜବ୍ ଭଳିଆ ଲାଗିଲାଣି। ଆଚ୍ଛା ଏ ଯଉ ଇଏ ଖବର କଣ ଏ ଯେଉଁ ମାନିକ ପୁରୀ?
ମୁଁ ତ ଆଉ ଜାଣିନି ତାଙ୍କ ସହିତ ଏବେ କଥା ହଉଥିଲି ସେ ଇଏ କରି ଛନ୍ତି ସେଇଟା ପରେ ଇଏ କରିବା ମାନେ
ଆଚ୍ଛା।
ହଁ। ବାକି ସବୁ ଠିକ୍ ଠାକ୍ ଚାଲିଛି ମାନେ ହେଇଛି ବାକି। ସେମିତି କିଛି କାର୍ଯ୍ୟକାରୀ ହେଇନି ବାକି ମାନେ ସୁଯୋଗ ବହୁତ ମିଳୁଛି। କିନ୍ତୁ ମୋ ମାନେ କୌଣସି ନା କୌଣସି କାରଣରେ ବାଧାପ୍ରାପ୍ତ ହଉଛି ତ। ସେଇ ଯୋଗୁଁ ମୋରି କହୁ ମାନେ ମୁଳି ବେଶୀ।
ହ ହେଇନି।
ନାଇଁ ମୁଁ ଆଉ ଏତେ ଇଏ କରିନି ତ ବାକି ଲାଗୁଛି। ମାନେ ହବ ବହୁତ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ଭାବୁଛି ଦେଖିଆ।
ହଁ।
ଆଉ ଆଜି
ମୁଁ ମଉକା ପାଇଥିଲି ଥରେ। ତାମାନେ ଇଏ ଯାଇଥିଲେ ଘରକୁ। ତ ସେଇ ଟାଇମରେ ମଉକା ପାଇଥିଲି। ତାକୁ କହିଲି ଆଉ ଭେଟ ହେବା ବୋଲି ଦେଇକି ମନା କଲାରୁ ମୁଁ ସାଇଡ଼୍ ହେଇଗଲି ଆଉ।
ସେ କେତେବେଳେ କେମିତି ମାନେ ଇଚ୍ଛା ବି ଦରକାର ବହୁତ କିଛି ଇଏ।
ହଁ।
ଆଉ ରୁହ ରୁହ ରୁହ ସେ କଣ କେମିତି ଲାଇନ୍ ଅଛି ଆପଣଙ୍କ ପାଖରେ ନା ନାହିଁ।
ଆଆ ଏ ପଟେ ନାହିଁ ଅନ୍ଧାର ଅନ୍ଧାର ହେଇକି ଅଛି। ଚାରିଆଡ଼େ ନିପଟ ଅନ୍ଧାର।
ଏପଟେ ବି ମୋର ବିଦ୍ୟୁତ୍ ଶକ୍ତି ନାହିଁ ଅନ୍ଧାର ଅଛି। ବହୁତ ଟାଇମ୍ ହେଇଗଲାଣି ପାଖାପାଖି ଏକ ଘଣ୍ଟାରୁ ଅଧିକ ଟାଇମ୍ ହୋଇଇଗଲାଣି ବିଦ୍ୟୁତ୍ ଶକ୍ତି ନାହିଁ। ଏଇ ଯଉବର୍ଷା ହେଲା ତ ସେଇ ଯୋଗୁକୁ କି ଘଡ଼ଘଡ଼ି ମାରିବା ବୋଧେ ଏବେ ବର୍ଷା ଆମ ଲାଇନ୍ କିଛି କଉଠି ତ୍ରୁଟିପୂର୍ଣ୍ଣ ହେଇଥିବାରୁ ଆଉ ଆସୁନି ତ କିନ୍ତୁ ମ ମଝିରେ କିଛି ସମୟ ପାଇଁ ଆସିଥିଲା। ହେଲେ ପୁଣି କଟି ଗଲା। ଅନେଇକି ରହିଛି ବିଦ୍ୟୁତ ଶକ୍ତି ଆସିଲେ ମୁଁ କିଛି କାମ କରିବି ବୋଲି ହେଲେ ଏବେ ଅନ୍ଧାରରେ ରହିଛି। ଆଉ ରୋଷେଇ କଣ କରିବେ ଆପଣ ଆଜି?
ଉଁ କଣ କହିଲ?
ରୋଷେଇ ଆଜି କଣ କେମିତି କଣ କରିବାର ଅଛି?
ଆଜି ଆମର ତାମାନେ ଥରେ ରୋଷେଇ କରିଲା ବେଳକୁ ଆମର ଦୁଇ ଟାଇମ୍ ହେଇଯାଉଛି। ଅଛି ପଖାଳ ଆଉ ଯଉବାଇଗଣ ଭର୍ତ୍ତା। ଆଉ ଆଳୁ ଭେଣ୍ଡି ଭଜା ଅଛି।
ହ
ଥରୁଟେ ରୋଷେଇ କରିଦେଲା ମାନେ ଦି ଜଣ ଘର ହେଇଯାଉଛି ଖାଇଦୋଉଛୁ ଆଉ। ତାପରେ ଯେତେଥର ଏବେ ଗ୍ୟାସ୍। ଦାମ୍ ଯୋଉ ବଢ଼ିଲାଣି ଯୋଉ ରେଟରେ ତା ମାନେ ଗ୍ୟାସ୍। ବଞ୍ଚେଇବାକୁ ପଡ଼ୁଛି।
ସେଇ।
ଦାମ୍ ତ ଯୋଉ ଭଳିଆ ହେଲାଣି ହେଲାଣି ପୁଣି ସହଜେ ମିଳୁନି। ହଁ ଥରୁଟେ ରୋଷେଇ କରିଦେଲେ ଦୁଇ ଟାଇମ୍ ହେଇଯାଉଛି ଆଉ।
ଯା ହୋଉ ଆପଣ ସ ସାର୍ କଥା ହେଇକି ଭଲ ଲାଗିଲା ରଖୁଛି ଆଜ୍ଞା।
ହଉ ହଉ ହଉ ହଉ।